କଣ କରୁଛ?
ସାଙ୍ଗ ଘରେ ବାଇଚି ଏଇଠି ଆଉ ଘରେ ଆଉ।
ଆଉ କଣ ରଜ ଗଲା ରଜକୁ ଆସିଲାନି କିଛି ନାହିଁ କଣ ବା
ଆରେ ରଜରେ ବା ଆମର ଟିକେ ଘର କାମ ହଉଥିଲା ତ ସେ ଆରେ ଘର କାମ ଛାତ ଆମର ପଡିଗଲା ତ ଛାତ ଉପରେ ଆଉ ଗୋଟେ ମହଲ ତିଆରି ହଉଛି ସେ ଇଟା ଟିକେ ବୁହାବୁହି ହଉଥିଲା ଆଉ କଣ କରିବି ଇଟା ବୋହୁ ବୋହୁଏମିତି ସମୟ ପଳେଇଲା ଆଉ।
ଓହୋ ଆଉ କଣ ତା ଉପରକୁ ଉପରୁ ହବ ନା କଣ ଘର?
ହଁ ନାଇଁ ନାଇଁ ବାବା କହିଲେ ତ ଏ ଗୋଟା ମହଲା ହେଲା ଛାତ ପହିଲା ଆଉ ଭାଗକୁ ପୁଣି ଅଛି ଯିଏ। କୁଣିଆ ମାଇନ୍ତ୍ର ଆଇଲେ ରହିବ କଣ କରିବେ ସେଇଥିାଇଁ ଆମର ଗୋଟେ ଛାତ ଛାତ ଉପରେ ଗୋଟେ ଆଉ ଗୋଟେ ବଖରା ହଉଛି ଇଟା ବୁହା ଚାଲିଛି ସେ ନାଲି ଇଟା କୁ ସେ ଏକାଶ ଲଖ ପାଞ୍ଚଶହ ଛଅଶହ ଲକ୍ଷା ଆଉଛି ହେଲା। ପାଞ୍ଚ ଛହଶହ ଲୋକ ମୁଁ ଏକୁଟିଆ ଲୋକ କଣ କରିବି ଆଉ କେ ଲୋକ ନାହାନ୍ତି ବହୁଛି ଏକୁଟିଆ ଆଉ।
ହଁ, ହଁ ବାପାଙ୍କ ଦେହ ଭଲ ଅଛି?
ହଁ ବାପାଙ୍କ ଦେହ ଭଲ ଅଛି ଏମତି ତ ଆଉ ବୟସ ହେଇଲାଣି ତ ଆଉ କଣ କରିବା ସେ ଏମତି ସିଏ ଅଳ୍ପ ଅଳପ କରୁନ୍ତି ମୁଁ ଅଳ୍ପ ଅଳ୍ପ କରୁଛି ମିଶିକିନି କରୁଛୁ ଆଉ।
ଆଉ ଘରେ ସବୁ ଭଲ ନା ନାଇଁ।
ହଁ ଘରେ ସମସ୍ତେ ଭଲ।
ଆଉ କଣ ରୋଷେଇ ହେଇଥିଲା ଆଜି?
ଆଜି ହେଇଥିଲା ଛତୁ ତରକାରୀ ଭାତ ଆଉ ଆମେ ଟିକେ ସାଙ୍ଗମାନୋ ମିଶିକି ଆଜି ଛାଣିଦେଲୁ ହେଲା କୋବିକଣ୍ଠି ଟା ଛତୁ ଦେଢ କିିଲେ ଆଣିଥିଲୁ ହେଲା। ହଁ, ଛତୁ ଦେଢ କିଲୋ ଆଣିଥିଲୁ କିଲୋ ଟା ତରକାରୀ ହେଇଗଲା। ଘର ଲୋକଙ୍କ ପାଇଁ ଆଉ ଅଧ କିଲେ ଆମେ ରଖିଦେଇଥିଲୁ ଲୁଚେଇକି ସାଙ୍ଗମାନେ ପକୋଡା କରିଦେଲୁ ଛାଣିଦେଲୁ ଖାଇଦେଲୁ ମିଶିକି ସମୟରେ ଆଉ ପକଡ଼ାକୁ ଥମ୍ସ ଅପ୍ ଥଣ୍ଡା ପିଇଦେଲୁ ଆଉ।
ହୁଁ ଯାହା ହଉ।
ଆଉ ତମର?
ଆମର ଆଜି ଗୁରୁବାର କଣ ସାଧା ହେଇଥିଲା ବଉ ସାଧା ଗୋଟା ପାମ୍ପଡ ଆଉ
ଓହଁ ଆମର ବି ଆଜି ସେ ଦି ପରେ ସେଇଆ ହେଇଥିଲା ଭାବ
ଭଲ ଅଛି ଦେହ ଟା ଭଲ ଲାଗୁନି ତ ଆଉ।
ଦେହ ଭଲ ଲାଗୁନି କଣ ହେଇଛି ବା ତମର?
ଏଇ ଜର ଦେ ଜଣା ପଡୁନି କଣ ଟାଇଫୟଡ୍, ଫାଇଫୟଡ୍ ଦେଖିବା ଆଉ ଚେକ୍ କରିବାକୁ ପଡିବ ଆଉ।
ହଁ, ରକ୍ତ ପରୀକ୍ଷା କରିବ? ହଁ ରକ୍ତ ପରୀକ୍ଷା କରିବ ଡାକ୍ତର ଯାହା କହିବ ସେଇ ଅନୁସାରେ ଔଷଧ ଆଣିକି ଖାଇବ ଆଉ।
ଆଉ କଣ ପଢିଲ?
ପଢିଲି କିଛି ନାହିଁ ମ ଏଇ ଆମର ପାଖରେ ଗୋଟେ ଏଇ ଲାଇଟ୍ ହାଉସ୍ ଗୋଟେ ଜାଗାଟା ଅଛି ସେଇଠି ଯାଇକି ଦିନରେ ପଢାପଢି କରୁଛୁ। ସେଠି ଯାହା ଶିଖଉଛନ୍ତି ଏଇ କମ୍ପ୍ୟୁଟର ଉପରେ ସେଇଆକୁ ପଢ଼ାପଢି କରୁଛୁ ଯାହା ଚାକିରରି ବାକିରି ଯାହା ତେବେ କଣ କରିବା ଆଉ।
ଓ ହଉ ହଉ।
ଶୁଣୁନା। ଏ ଆମର ଗୋଟେ ଭାଇର ଗୋ ଶୁଣ ଶୁଣ ହ୍ୟାଲୋ।
ହୁଁ।
ମୁଁ କହିଲି ଆମ ବାଇରେ ଗୋଟେ ପଇଡ଼ ଗଛ ଅଛି ଯେ ପ୍ରବଳ ପଇଡ଼ ହଉଛି ତମକୁ ପଠେଇବି କି?
ପଇଡ ସବୁ ମୋ
ଆଉ ପଇଡ଼ ପିଅ ପେଟ ଥଣ୍ଡା ହବ କଣ ହବ କଣ।
ଅଣ୍ଡା ଜର ହେଇଛିି ଦେଖୁଛ ପୁଣି ପଇଡ ତା ଦେହରେ ପିଇବି? ପଠେଇବ ଯଦି ଘର ଲୋକ କଣ ପିଇବେ।
ହଁ ନାଇଁ ମୁଁ ସବୁ ଲୋକ ଆସିକି ବାହାର ଲୋକ ନଉଛନ୍ତି।
ହୁଁ।
ହେଲା ତମେ ତ ଗୋଟେ ମୋ ଭଲ ସାଙ୍ଗ ଟା ଭାଇଟା ମୁଁ ଆଉ ମୁଁ ଟେ ରଖିଛି କାନ୍ଦିଟା ତମ ପାଇଁ ଏକ୍ସଟ୍ରା।
ହୁଁ।
ଯଦି କହିବ କାଲି କଟିକି ପଠାଇଦେବି ଆଉ।
ଓ ହଉ ମୁଁ ପଚାରିକି ଘରେ କହିବି ଆଉ। କଣ କେତେ କଣ ନବ?
ନାଇଁ ମ ପଇସା କଣ ହବ ପଇସା କିଛି ଦରକାର ନାହିଁ ସେମତି ପଠେଇଦେବି।
ଓ ହଉ।
ହୁଁ।
ନାଇଁ କେତେଟା ଗଛ ଅଛି କି ବାଇ ରେ ନଡିଆ ଗଛ?
ଅଛି ପରା ସାତ ଆଠଟା ଖଣ୍ଡେ ସେ ସେ ଦିଟା ଗଛ ପୋକ ହେଇଗଲା ନଷ୍ଟ ହେଇଗଲା।
ଆଉ ଗୋଟା ଗଛକୁ ବିଜୁଳି ମାରିଦେଲା ଯେ ସିଏ ମରିଗଲା। ଆଉ ଏଇନା ତିନିଟା ଖଣ୍ଡେ ଗଛ ଅଛି ସିଏ ଉ ମୁ ତିନିଟା ଗଛ ଅଛି ଆମ ଘରେ ତ ଆମେ ତିନି ଚାରି ଜଣ ମାତ୍ର କେତେ ସାରା ପିଇବୁ କଣ କରିବୁ ବିକା ହଉଛି ଅଧା ମୁଁ କହିଲି ବିକା ହଉଛି ଆଡେ ସିଆଡେ ଯାଉଛି ମୋ ସାଙ୍ଗ ଟା ଅଛି ତାକୁ ଦେଇଦବା ପଇଡ କେତେଟା।
ଗାଁରେ ବିିକିଦଉନ?
କା ହଉଛି ବାହାରେ ବିକା ହଉଛି। ଏମତି ଚାଲିଚଛି ମୁଁ କହିଲି ବିକାବିକି ତ ହଉଛି ମୋର ସାଙ୍ଗ ଟା ଅଛି ନଉ ସିଏ ଖାଉ ପିଉ ତାଙ୍କ ଘର ଲୋକ ଟିକେ ପିଅନ୍ତୁ ପଇଡ ପାଣି। ସେଇଆ ଭାବିକି ମୁଁ ତମ ପାଇଁ ଗୋଟେ କାନ୍ଦିଟେ ରଖିଛି। କୋଉ ଦିନ ପଠେଇବି କୁହ ପଠେଇଦେବି ଗାଡିରେ।
ପୋଇଡ କେତେଲେଖା ବିକୁଛ ବା?
ଗୋଟାକ ହିସାବ ସେଇଥିରେ କାନ୍ଦି ହିସାବ ହଉଛି ଗୋଟାକ କାନ୍ଦି ଚାରିଶହ ଚାରିଶହ ପଚାଶ ଏମିତି ଯାଉଛି ଆଉ। ହଁ।
ହବ ତା ହବ ଦାମ୍
ହଁ ମ କୋଉ ଗଛରେ ଆମେ କଣ ଲାଗୁଛୁ ନା ପାଣି ଦଉଛୁ ନା କଣ ଖାଲି ହାଣିକି ବିକିବା କଥା। ଜାଣିପା ହଁ ସେଇଆ। ଆଉ ମୁଁ କହିଲି ସାଙ୍ଗଟା ମୋରଟା ଅଛି ତାକୁ ଦେଇଦେବି କାନ୍ଦିଟା ସିଏ ନଉ ପିଉ। ଆଉ କାଲି ହୁଁ ଘର କାମ ପରା ଚାଲିଛି। ଏ ଇଟା ବୁହା ହଉଛି, ସିମେଣ୍ଟ ଅର୍ଡର ଦେଇଛି, ରଡ ଅର୍ଡର ଦେଇଛି। ଆଉ ଇଟା ହଁ।
ଦି ଦି ମଲା ଛାତ ପଡନି।
ଏବେ ମାନେ ଗୋଟେ ମହଲା ଛାତ ପଡ଼ିଛି।
ହୁଁ
ସେକେଣ୍ଡ ମହଲାରେ ପିଲର ଉଠୁଛି।
ଓ ହୋ କାମ ହଉଛି ତାହେଲେ।
ହଁ ପିଲର ଚାଲିଛି ଉଠା ଚାଲିଛି।
କିଏ ମିସ୍ତ୍ରୀ ହଉନ୍ତି?
ହଁ ମିସ୍ତ୍ରୀ ଆଉଛନ୍ତି ଯେ, ହେଲ୍ପର ବେଶି କିଏ ଲୋକ ହଉନାହାନ୍ତି ତ ଗୋଟା ଦିଟା ହେଲ୍ପର ହୁଅନ୍ତି। ଯେତେ ଅଧିକ ହେଲ୍ପର ହେବେ ସେତ ଜଲଦି କାମଟା ପୁ ମାନେ ପୁରା ହବ ନା।
ହଁ
ଆଉ ସେଥିପାଇଁ ଆମେ ମୁଁ ଟିକେ ଲାଗିଯାଉଛି ତାଙ୍କ ସାଙ୍ଗରେ ଆଉ।
ହୁଁ ବାପା କୋଉଠି ରୋହନ୍ତି ନା ପଳୁଅନ୍ତି କାମ କୁ।
ନାଇଁ ବାପା ବେଳେ ବେଳେ ରହୁଛନ୍ତି ମୋ ସାଙ୍ଗରେ ଟିକେ ଲାଗି ଯାଅନ୍ତି, ବେଳେ ବେଳେ ତାଙ୍କ ଦେହଟି ଭଲଲାଗୁନି ଖ ଆଉ ସିଏ ଆଉ ଖରାରେ ଆଉ କାମ କରିପାରିବେନା ଆମେ ଟୋକା ଟୋକା ଆମେ ସିନା ଖରାରେ କାମ କରିଦବା।
ହୁଁ
ସିଏ ଆଉ କଣ ବେଶି କାମ କରିପାରିବେ ସିଏ ଡେରିରେ ଆସନ୍ତି ଆ ଏପଟ ସେପଟ ଟିକେ ହୁଅନ୍ତି ଯେତିକି ତାଙ୍କ ଇଚ୍ଛା ହଉଛି ଟିକେ କରନ୍ତି। ନହେଲେ ମୁଁ ତାଙ୍କୁ ମନା କରୁଛି ତମେ କରନି, ଆରେ ବୁଢ଼ା ଲୋକ ହେଲେଣି କାଇଁ ତା କଣ କହିବି ସେଇଆ କଥା ହଁ ଦିପହରେ ଦେଖୁଛ ତ କେମିତି ଖରା ହଉଛି।
ଖରା କଥା କୁହନି କୁହନି
ହଁ ପୁରା ଦିପହରେ ଦେଖୁଛ କେମିତି ଖରା ହଉଛି। ଆଉ ସେ ଖରାରେ ଯଦି ମୋ ବା
ହାଁ ମୋ ଆଡ଼େ ତ ସେଇଆ ଆଉ ଦା ଦିନରେ ଖରା ରାତିକି କାଳବୈଶାଖୀ ଆଉଛି।
ହଁ ପରା। କାଳ ବୈଶାଖୀ ହେଲେ କଣ ହେଲା, ଫୁଣି ରାତିିରେ ବର୍ଷା ଛାଡ଼ିଲା ପରେ ଗୁଳୁମୁଳି ହଉଛି ଯେ କହନି କହନି।
ଆଜି ବର୍ଷା ହେଇଛି ନା ନାଇଁ ତମ ଆଡ଼େ।
ନାଇଁ ବର୍ଷା ଉଠେଇଥିଲା ଯେ ହେଇନି।
ଆଉ
ନାଇଁ ପରା ହେଇନି ବା ବର୍ଷା ଉଠେଇଥିଲା ବର୍ଷା ହେଲାନି।
ଆମ ଆଡ଼େ କାଚି ଦେଇ ଯାଇଛି।
ଅ ଭଲ ଆଉ ତମର ଥଣ୍ଡା ଲାଗୁଛି ଆମେ ଏଇଠି ଗରମରେ ସଢୁଛୁ ଆଉ।
ଆଁ ପୁଣି ଚାଷ ହବ ନା ନାଇଁ ବିଲରେ ପାଣି ନାଇଁ ପୁଣି ହଳ କେମିତି ହବ କାଦୁଅ କେମିତି ହବ ଜାଣିପାରୁଛ ନା ନାଇଁ। ହୁଷ ହେଇ ସିଜିନ ଆଇଲାଣି ମେଲଛ ବେଳେ ଦାଉଁ ଦାଉଁ ହବ।
ହଁ ତମେ ଏଟ କାଦୁଅ ମେସିନ୍ କିଣି ଦଉନ ଚଲେଇବା ବିଲରେ।
ଟାସର୍ ତ ଚେଲେଇବୁ ତାକୁ ପଇସା ଦବୁ ହାତ ମେସିନ କଣ ହବ। ଆମର କଣ କେତେ କି ଏମିତି ବି
ଏ ଶୁଣ ନିଜର ଗୋଟ ଗାଡି ରଖିଦବ ହେଲା ନିଜର ଗୋଟ ଟ୍ରାକଟର କିଣିଦବ ନିଜର ଗୋଟେ ମେସିନ କିଣିଦବ। ତମ ବିଲକୁ ବି ସୁବିଧା ତମକୁ ସୁବିଧା ଅନ୍ୟ ଲୋକଙ୍କୁଠୁ ପୁଣି କାମ କରିକି ପଇସା ପାଇବ ଜାଣିପାରୁଛ କି ନାଇଁ।
ହଁ ଯେ ବୁଝିବ କିଏ କାଇଁ ଏତେ କାଇଁ
ଆଉ ତମେ ବୁଝିବ ତମେ କଣ କରୁଛ କି ଇଁତି ଘରେ।
ମୁଁ କଣ ଘରେ ରହୁଛି ମୁ ଭୁବନେଶ୍ୱରରେ ପା।
ଓହୋ ଭୁବନେଶ୍ୱରରେ ତାହେଲେ ଜବ୍।
ଜବ ନୁହେଁ କାମ ଅଛି କରୁଚୁ ଗୋଟେ କ୍ରୋଶ ଆଉ।
ହୁଁ ହୁଁ କୋର୍ସ ପାଟ୍ ଟାଇମି କାମ ଟିକେ କରିଛ ଆଉ।
ପାର୍ଟ ଟାଇମ୍ ହଁ ସେମିତି ଆ।
ହଁ ହଉ ଆଉ ବାପା ତମ୍ ବାପା ତ ଆଉ ବୁଝିପାରିବେନି। ବାବା ମାଙ୍କ ବୟସ ହେଲା ତାଙ୍କୁ ଆଉ ପ୍ରେସର ଦେବା ଟା ଭଲ କଥା କି? ଆଉ
ହଁ ଆଉ
ଅ ହଉ କିଛି କଥା ନହିଁ ତମେ ଇଏ କର - ହୁଁ ନିଜେ ଯଦି ବୁଝିପାରିବ ବୁ ଝ ନହେଲେ ନାଇଁ ଥାଉ ନହେଲେ ଯେତେବେଳେ ତମ ଜବ ହବା ମୁଁ ସିଆଡେ ସରିବ କି ଇଚ୍ଛା ହବନି ଯେତେଲେ ଗାଁରେ ରହିବ ଆସିକି। ଟ୍ରାକ୍ଟର ଗୋଟେ ଦିଇଟା କରିଦବ ମେସିନ ଗୋଟେ ଦିଇଟା କରିଦବ ଓଉ ଗଲା ଆଉ ଘରେ ବସିକି ଇନକମ୍ କରିବ।
ହଁ ତମର ତମର କଣ ଜବ ଫବ ହେଲେ ନା ନାଇଁ।
ନାଇଁ ପରା ମୁଁ ସେଇ ପଢାପଢି ଚାଲେଇଛି। ଆଉ ଚଲେଇଛି ବାପାଙ୍କର ଟ୍ରାକ୍ଟର ଫାକ୍ଟର ଅଛି ସେକୁ ଟିକେ ବୁଝାବୁଝି କରିବା କଥା ଆଉ କଣ କରିବା।
ତମ ଘରେ ଏନା କିଏ କିଏ ବା।
ଘରେ ଆମର ସତ କହିବାକୁ ଗଲେ କେହି ନାହାଁନ୍ତି। ଆମେ ମାମା ବାପା ମୁଁ ମୋର ଗୋଟେ ସାନ ଭାଇ ସେତିକି।
ହେଲା ମୁଁ ନିଜ ଭାଇ ଚାରିଜଣ ବା ଆମ ପରିବାର କହିଲେ ଆମେ ଚାରିଜଣ ଆଉ କିଏ ନାହାଁନ୍ତି ଆମର।
ଯାହା ଆଉ ଛୋଟ ପରିବାର ଶୁଖି ପରିବାର ଆଉ।
ହଁ କାହାକୁ କୁଆଡେ କାହାକୁ କିଛି କହିଆର ନାହିଁ କି କାହା ଉପରେ କିଛି କି ନିର୍ଭର କରିଆର ନାହିଁ ଯେତିକି ପାଇଲୁ ସେତିକିରେ ଖାଇଲୁ ସେତିକିରେ ଚାଲି ଚଳିଲୁ ଖୁସି। ହେଲା ଯେତେ ଭାଇ ଭଗାରୀ ମେଲେଇବୁ ସେତେ ଅସୁବିଧା।
ଉଁ ଏତେ ଜାଣିଗଲୁଣୁ।
ଆଉ କଣ କରିଆ? ଜାଣିଆକୁ ପଡିଅ ନାଇଁ ବା ମୁଁ ଟିକେ ନା ବାହାରେ ଅଛି।
କୋଉଠି?
ଏଇ ଭୁବନେଶ୍ୱରରେ ରହୁଛି ତମେପରା ଭୁବନେଶ୍ୱରରେ ରହୁଛ।
ହଁ ମଣିପୁର ମୁଁ ତମେ କୋଉଠି ପଟିଆ ଫଟିଆ କୁଆଡେ ଥ ମୁଁ ଏପଡେ ଅଛି ଶହିଦନଗର ପଟେ।
ଆରେ ମୁଁ ପା ସେ ଶହିଦିନଗରରେ ରହୁଛି।
କୋଉଠିି ବା?
ସେଇ ଶହିଦିନଗର ପଛ ଆଡିକି। ତମେ ୟୁନିଟ ଓଆନ ମୋ ୟୁନିଟ ସେଟା କଣ ଏଇଟ୍ ନା ନାଇନ୍ କଣ? ହଁ ସେକଥା ଛାଡ ଯୋଉଠି ଯିଏ ରହୁଛି ରୁହ।
ହଁ।
ହଁ ସେ କଥା ଛାଡ ତମେ ସେ କଥା ଛାଡ ଯେ ତମେ ଆମ ଗାଁକୁ କେବେ ଆସି ସିଅ କହିଲ ଭୋଜି ଭାତ ଗୋଟେ କରିଆ।
ପିଲା ବି କହୁଥିଲେ ଗାଁ ପିଲା ହଁ ବ୍ୟାଚ ପିଲା ବା। ଭୋଜି କରିଆକୁ ଦେଖିଆ କଣ ହଉଛି ଆଉ। ରଜକୁ ଏଇଥିଲା ତମ ତ ଆଇଲନି ଆଉ ରଜ କୁ ଠିକ୍ ହେଇଥିଲା ପିଲା ସବୁ ହଁ ହାଁ ମାରିଥିଲେ। ମଟନ୍ ବି ବୁଝା ହେଇଥିଲା ଛେଳିଟେ। ଆସିଲନି ଛାଡ କଣ କରିବା ଆଉ କେବେ କରିବା ଆଉ।
ଆ ଯାଇଥାନ୍ତି ଯେ ଗାଁରେ ମାମା କହିଲା ଟିକେ ଆସେ ରଜକୁ ଆଉ। ଆଉ ମାମା କଥା ଆଉ କଣ ମନା କରି ହବ ଆଉ ପଳେଇଲିି ଏଥିପାଇଁ ଗାଁ କୁ ଆଉ। ମୁଁ ଯାଇଥାନ୍ତି ତମ ଗାଁ ଯା ନାମ କି ରଜ। ରଜ ଦିନ ଆମର ଗୋଟେ କାମ ହଉଥିଲା ଯେ ଘର କାମ। ମଣିଷ କାଠ ବୋହି ବୋହି ହାଲିଆ ସେଦିନ କାମ କରିବି ରଜପାଳିବ ଆମେ କଣ ଝିଅ ପିଲା ଯେ ରଜପାଳିଆ।
ଝିଅକୁ ତ କହନି କହନି ଆଉ ତା ସେଦିନ ସକାଳ।
ହଁ ପରା ଆମର ବି ସେଇଆ ଆମେ ଏୟାଡେ କାମ କରୁଛୁ ସେଆଡେ ଝିଅ ପିଲା ଖାଲି ବୁଲୁଛନ୍ତି।
ମୁଁ ଗୋଟେ ବଜାରକୁ ବାହାରିଲି ଗୋଟେ କାମ ଅଛି ସକାଳୁ ତିନିଠ ଚାରି ଗାଡି ରଖିବାକୁ ପଡିଲ ଗୋଟେ ଦଉଡି ଧରି ଠିଆ ହଉନ୍ତି। ପଇସା ଦିଅ ରଜ ଆଉ ପଇସା କୋଉଠି ଆସିବ।
ଆଉ ରଜରେ ତମ ଗାଁଡେ ଏମିତିକରୁନ୍ତି ମାଗୁଛନ୍ତି ବାଟରୀ ଛିଡା ହେଇ ପଇସା?
ଆଉ କଣ ତମେ ଜାଣିନ ତମ ଗାଁ ରେ ନାହିଁ ବୋଧେ?
ନାଇଁ ନାଇଁ ଆମ ଆଡେ ସେମିତି କିଛି ନାହିଁ।
ହୁଁ। ଆ ସେଦିନ କେତେ କୁଆଡେ ବୁଲିବାକୁ ଯାଇଥିଲି ବାଟରେ ଖାଲି ରଖିଲେ ଗାଡି।
ଏ ଶଳା।
କୋଣାର୍କ ଯାଇଥିଲି ବୁଲିବାକୁ।
ନାଇଁରେ ଭାଇ ଆମର ଆଡେ ସେମିତି କିଛି ନାହିଁ ଆମ ଆଡେ ଖାଲି ଏ ମାନେ ଯିବେ ଘର ଘର ବୁଲିବେ ପାନ ଖାଇବେ ମିଠା ଖାଇବେ ମୁଣ୍ଡିଆ ମାରି ଆସିବେ ଆଉ ଆମର ସେମତି କିଛି ପଇସା ପଇସା କିଛି ମାଗା ମାଗି ନାହିଁ ବାଟରେ।
ଆମର ଡେଲି ଡେଲି। ରଜ ତିନି ଦିନି ଚାଲିଲା ସେମିତି ଆଉ।
ହଁ ନାଇଁ ଆମର ସେମତି କିଛି ନାହିଁ ବା। ମୁଁ ତମଠୁଠି ନୂଆ ଶୁଣିଛି ଏରା ସବୁ।
ହୁଁ ତମ ତ ସେପଟେ ନଥିବ ଆଉ।
ହୁଁ ଆମ ଆଡେ ଏରା ନାହିଁ ବା ମୁଁ ନୂଆ ଶୁଣିଛି ତମକୁ ଏଠି କହିଲି।
ଆମ ଆଡେ ଅଛି ରଖନ୍ତୁ ପିଲା ଗୋଟେ ଖୁସି ପାଇଁ ଆଉ କଣ ଦେଇଦବା ଦଶଟଙ୍କା ପାଞ୍ଚ କଁ
ହଁ ଆମରି ଭାଇ ଭଉଣୀ ଭଳିଆ ହେବେ କଣ ତାଙ୍କୁ ମନା କରିବା।
ଏଇଟା ତ ଭଲ।
ଦେଇଦବା କଥା ଆଉ।
ଆଉ ରଜରେ ତ ଟୋକା ଯାହାକି ହଉଥିବେ ଗାଡି ଧରି କୁହନି କୁହନି।
ଆ କହନି କହନି ସିଏ ଯାହାକି ହଉଥାନ୍ତି ଗାଡି ଧରିକି ଖାଲି ପି ପା
ସେଇି ଗାଡି ଧରି ହଉନ୍ତି ଆମେଇନ୍ଦ୍ର।
ହଁ ପରା ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି କେହି।
ଗୋଟେ ଗାଡି ତ ଆସିରେଣ୍ଟ ଜଣ ମୋ ଆଖି ସାମ୍ନାରେ ଖୁସି ହେଇଗଲା ଆଖି ଦେଖ କୁହନି କୁହନି ସେ କଥା।
ହେଇଗଲା ଆକ୍ସିଡେଣ୍ଟ?
ହେଇଯାଇଥାନ୍ତା ତ।